ହାଲୋ।
ହାଲୋ।
ହଁ ଭାଇ କୁହ।
ହଁ କଣ କରୁଚ?
ନାହିଁ କିଛି ନାଇ ଏଇ ଜଷ୍ଟ ଖାଇକି ଉଠିଲି ଆଉ ତମେ କଣ କରଚ?
ମୁଁ ବିି ସେମ୍।
ଖାଇକି ଉଠିବ?
ହଁ।
କଣ ଖାଇଲ କଣ?
ଏଇ ଉମ୍ ଭାତ ଆଉ ବରା ଘୁଗନି ଆଣିଥିଲି।
ଭାତ ପଖାଳ ଭାତ।
ହଁ।
ଓହୋ ମୁଁ ଭାବିଲି କଁ ଗରମ ତମର ଏତେବେଳୁ ହେଇ ସାରିଲାନି ନା କଣ।
ନା ମ ଗରମ୍ ହେଇନି।
ଆଚ୍ଛା ଆଚ୍ଛା ଆଉ ଦେହ କେମିତି ଅଛି?
ନାଇଁ ଦେହ ଭଲ ନାଇଁ ପା।
କି ଯୋଉ ବର୍ଷା ପାଇଁ ଜର ଥଣ୍ଡା ହେଇଯାଇଚି ବୋଧେ।
ହଁ ହେଲାଣି ପା ଡିବ।
ଓହୋ ଆଚ୍ଛା ଆଚ୍ଛା। ତମର ଆଜି ବର୍ଷା ହେଇଚି ନା ହେଇନି?
ହଁ ବର୍ଷା ରାତିକିରୁ
ରାତିରୁ ହୋଉଚି ବର୍ଷା?
ରାତିରୁ ବର୍ଷା ହଞଉଚି ଯେ ମୁଁ ଜାଣିନି ସେଇ ପାଞ୍ଚ୍ଟା ବେଳୁ ଗୋଟେ ଏମତି ଚଡ଼କ ମାରିଦେଲା ଆମ ଗାଁରେ ଯେ ଏକାଥରେ ମୋ ନିଦ ଭାଙ୍ଗିଗଲା।
ଅହଁ। ହଁ ମାନେ ବିଜୁଳି ବି ମାରିଚି କାଲି?
ହଁ।
ଓହୋ। ହଁ ଆମର ବି ସେଇ ମାନେ ବିଜୁଳି ଘଡ଼ଘଡ଼ି ତ ମୁଁ ଜାନି ହେଇଚି ନାଇ ମୁଁ ତ ଶୋଇଥିଲି। କିନ୍ତୁ ହେଇଚି ବର୍ଷା, ସେ ଦାଣ୍ଡ ସବୁ ଓଦା ହେଇଯାଇଚି। କିନା ତ ହେଇଛି ବର୍ଷା, ରାତିରେ ପାଗ ବି ଆଜି ବଢ଼ିଆ ଦେଇଚି, ପାଉଁଳେଇଚି ପୁରା।
ଓ ହୋ।
ହୁଁ, ଆଉ କୁହନ୍ତୁ କଁ କେମିତି ସବୁ ଚାଲ୍ଚି? ହେଲୋ।
ହଁ, ମୁଁ କଇଲି ତମେ ଖାଇସାରିଲଣି?
ହଁ ହଁ, ମୁଁ ଖାଇସାଲିଣି ମୁଁ ଖାଇଲି ପିଠା ଆଉ ଭେଣ୍ଡିଆଳୁ ଭଜା ବଢ଼ିଚୁରା।
ଆଚ୍ଛା।
ହୁଁ।
ଆଉ ଦେହ ଭଲ ଅଛି?
ହଁ, ଦେହ ପା ସବୁ ଠିକ୍ ଠାକ୍ ଅଛି।
ଆଚ୍ଛା, ଆଉ ଘରେ ସମସ୍ତେ?
ହୁଁ। ହଁ, ଘରେ ତ ସମସ୍ତେ ଠିକ୍ ଅଛନ୍ତି, ମୋ ମାଆଙ୍କର ଟିକେ ସେ ବୁଢ଼ୀ ହେଲେଣି ନା। ତ ତାଙ୍କର ଟିକେ ଦେହ ଟିକେ ସବୁବେଳେ ଟିକେ ଖରାପ ରହୁଚି, ଆଉ ନହେନେ ସମସ୍ତଙ୍କ ଦେହ ଠିକ୍ ଠାକ୍ ରହୁଚି
ଆଚ୍ଛା।
ହୁଁ।
ପଣ ଭାଇ ଭଉଣୀ କେତେ ଜଣ?
ଆମେ ଭାଇ ଭୋଉଣୀ ମୁଁ ଆମେ ଦି ଭୋଉଣୀ ଗୋଟେ ଭାଇ। ତିନ୍ ଜଣ ଟୋଟାଲି, ତମେ କେତେଜଣ?
ମୁଁ କହିଲି ଭାଇ ବୋଧେ ସାନ?
ହଁ ହଁ ଭାଇ ସଭା ସାନ, ତମେ?
ହଁ ଆମେ ଦି ଜଣ, ମୁଁ ବଡ ଆଉ ମୋ ଭଉଣୀ ସାନ।
ଓହୋ। ଆଚ୍ଛା ଆଚ୍ଛା, ତମେ ଏପୁଣି କଁ କରୁଚ?
ଏବେ ପାଠ ପଢ଼ା ଚାଲଚି।
ଆଚ୍ଛା ପଢ଼ାପଢ଼ି ଚାଲିଚି ନା, ଭୋଉଣୀ ବି ସେଇ ପଢ଼ାପଢ଼ି କରୁଚନ୍ତି ନାଇଁ?
ହଁ ସିଏ ବି ପଢ଼ୁଚି।
ଆଚ୍ଛା ଆଚ୍ଛା। ଆଉ ବାପା ବୋଉ ସେସବୁ ଘରେ ଅଛନ୍ତି ନା ସେ ବାହାରେ ରୁହନ୍ତି?
ବାପା ବାହା ହେଉଛନ୍ତି ଆଉ ବୋଉ ଘରେ।
ବୋଉ ଘରେ ଅଛନ୍ତି ଆଉ ଆଚ୍ଛା ଆଚ୍ଛା। ହୁଁ ହୁଁ ଆଉ କ୍ରିକେଟ ଫ୍ରିକେଟ୍ ଖେଳିବାକୁ ଭଲ ପାଆନ୍ତି ନା ଭଲ ପାଆନ୍ତିନି?
କଣ?
କ୍ରିକେଟ୍ ଖେଳିବାକୁ ଭଲ ପାନ୍ତି ନା ଭଲ ପାନ୍ତିନି?
ହଁ ଭଲ ଲାଗେ।
ଆଚ୍ଛା। ସବୁଠୁ ଅଧିକ କଣ ଭଲ ପାଆନ୍ତି, ମାନେ କ୍ରିକେଟ୍ ଖେଳିବାକୁ ନା ଆଉ ବାକି କିଛି।
ଆଁ ବାଟି ଖେଳିବାକୁ ଭଲ ପାଆନ୍ତି।
ହଁ। ଆଉ ଏବେ କହିବା ଗଲେ ଏବେ କ୍ରିକେଟ ନୁହେଁ ଏବେ କଣ?
ମୁଁ ପ୍ରଥମ ଥର ପାଇଁ ଶୁଣିଲି ମାନେ ବା ଟି ଗୋଟେ କଣ ଖେଳ ସେଇଟା ତମକୁ ପସନ୍ଦ ମାନେ କାହାକୁ ଯୋଉଟା ପସନ୍ଦ ହଉଥିବ ବୋଲି।
ବାକିଟା କଣ ପସନ୍ଦ ନୁହଁ।
ମାନେ ବାଟିରେ କେମିତି କଣ ଖେଳନ୍ତି ମୁଁ ତ ଜାଣିନି ବାଟି କଣ ପସନ୍ଦ।
ବାଟି ବା
ତମର ଟିକେ ନେଟୱାର୍କ ଆସୁନି ଟିକେ ନେଟୱାର୍କ ଜାଗାକୁ ଆସ।
ହଁ ଏବେନେଲା।
ହଁ ଏବେ ସୁବିଲା। ହଁ ସୁବିଲା କୁହନ୍ତୁ।
ମୁଁ ବାଟି କେବେ ଦେଖିନ।
ବାଟି କେଭେ ଦେଖିନ। ହଁ ବାଟି ଦେଖିଚି ସେଇ ତ କହୁଚି ବାଟିରେ କଣ ଖେଳ ହଉଥିବ? ମାନେ ସେ ଯଉ ଆଙ୍ଗୁଳିରେ ଯଉରା ମରାମରି ସେଇଟା କଉତ।
ହଁ ହଁ।
ଆ ତାକୁ କଣ ତା ନାଁ କଣ ବାଟି ଖେଳ।
ହଁ।
ଆଚ୍ଛା ଆଛା।
ଭାଯେ ଝିଅ ପିଲାମାନେ ବାଟି ଚାମୁଚ ଖେଣନ୍ତି ସ୍କୁଲ ରେ।
ହଁ ହଁ ହଁ।
ଏନ୍ତି ପୁଅ ପିଲାମାନେେ ମାନେ ଗୋଟେ ଗାତ ବନେଇକି ସେଇଥିରେ ଖେଳନ୍ତି।
ଆଛା ଆଛା ତମକୁ ସେଇଟା ଭଲ ଲାଗେ।
ହେଇଟା ଛୋଟବେଳେ ଭଲ ଲାଗୁଥିଲା ଏବେ ତ ଆଉ ଖେଳ ନାହିଁ ନା।
ଓହୋ ଯା ହଉ ପ୍ରଥମ ଥର ଶୁଣିଲି ତମୁକୁ ମାନେ ଛୁଆ କଣ କବାଡ଼ି।
ହଁ ଏବେ ଖାଲି କବାଡ଼ି।
ଓହୋ ଆଚ୍ଛା ତମାନେ ତମେ କ୍ରିକେଟ ଭଲ ପାଅନି ଖେଳିବାକୁ।
ଏତେ ବି ନୁହଁ।
ଓହୋ ଆଚ୍ଛା।
କବାଡି ମ୍ୟାଚ୍ ହବ ମାନେ ଆଗ ମୋତେ ଡାକି ନେବେ।
ଆଉ ତମେ ଭଲ ଖେଳ ବୋଧେ କବାଡି।
ହଁ।
ଅ ହୋ। ଭଲ ଭଲ ଯାଆ ଅଉ। ହଁ ଆମର ବି ଏଇଠି ଗାଁ ପାଖରେ ସେ ଯଉ ରଜରେ କବାଡ଼ି ଗୋ ମାନେ ପୁରା ଫେମସ ମାନେ ବାହାରୁ ସବୁ ଆସନ୍ତି ବାହାର ଷ୍ଟେଟ ରୁ। ଆସି ଖେଳନ୍ତି ଭଲ ହୁଏ କବାଡ଼ି ମୁଁ କେବେ ମାନେ କବାଡ଼ି ଯାହା ଦେଖେ ଟିଭିରେ। କିନ୍ତୁ ମୋତେ ସେଥିଟା ନଲେଜ ନାହିଁ ଯେତିକି ମୋର କ୍ରିକେଟର ଅଛି।
ଆଚ୍ଛା,
ହୁଁ, ମୁଉଁ କୁଆଡ଼େ ଯାଉଛନ୍ତି ବୋଧେ?
ନା ତ,
ହ୍ୟାଲୋ,
ମୁଁ କହିଲି ନାଁଇ।
ନାଇଁ ନାଇଁ ମତେ ଶୁବିଲା ତ ଗାଡ଼ିର ସାଉଣ୍ଡ ମୁଁ ଭାବିଲି ବୋଧେ କୁଆଡ଼େ ଯାଉଚନ୍ତି ନା କଣ।
ନାଁ ନା ମୁଁ କୁଆଡେ ଆଉ ଯିବି ବର୍ଷାରେ।
ମାନେ ବର୍ଷା ଏବେ ବି ଚାଲିଚି।
ହଁ ଟିକେ ଟିକେ ଫିମ୍ପି ପକୋଉଚି।
ଓ ହୋ ଆଚ୍ଛା ଆଚ୍ଛା।
ସେୟା ହିଁ ଏବେ ବର୍ଷା ହୋଉନି ବୋଧେ ଅବିକା?
କଣ କହିଲେ ନାଇଁ ନାଇଁ ଏଠି ଏତେ ମାନେ ଜମା ଏବେ ବର୍ତ୍ତମାନ ବର୍ଷା ହୋଉନି। ବର୍ଷା ହୋଉଥିଲା ରାତିରେ।
ଆଚ୍ଛା,
ହୁଁ ହୁଁ, ଅବିକା ପୁରା ଛାଡ଼ି ଯାଇଛି।
ହଁ
ଉ ପୁଣି ଉଠେଇଲାଣି ତ ହବ ବୋଧେ ଆଉ ଆଜି ପାଗଟା ପୁରା କାଉଁଳେଇଚି ଭଲ ପାଗଟେ ଦେଇଚି।
ହଁ ହ ଆମ ଆଡେ ବି ସେଇୟା।
ହୁଁ ଘୋଡ଼େଇକି ଶୋଇବା ପାଇଁ ବଢ଼ିଆ ହେଇଛି ପାଗଟା।
ଅ ହ,
ଆଉ ରଜରେ କୁଆଡେ ବୁଲାବୁଲି କରିଆକୁ ଯାଇଥିଲେ ନା ଯାଇନାହାନ୍ତି?
ହଁ ରଜରେ ବୁଲାବୁଲି କରିବାକୁ ଫାଷ୍ଟ ରଜରେ ଯାଇଥିଲି ହାରି ଅଜା ଘରକୁ।
କାହାରୁକୁ
ଅଜା ଅଜା ଘରୁକୁ।
ମାନେ ମାମୁଁ ଘର।
ହଁ।
ହ ତମେ ମାମୁଁ ଘର ନ କହି ଅଜା ଘର କହୁଚ ମୁଁ ଜାଣିପାରିଲିନି।
କାରଣ ମୋର ଅଜା ଘରେ ମାମୁଁ ନାହାନ୍ତି।
ମାନେ ମାମୁଁ ନାହାଁନ୍ତି ମାନେ କେହି ବି ମାମୁଁ ନାହାନ୍ତି?
ସେନ୍ତି ନିଜ ଅଜାଗର କେହି ପୁଅ ନାଇଁ।
ଅ ହୋ ତାଙ୍କର ଖାଲି ଜି ମାନେ ଅଜାଙ୍କର ଖାଲି ଝିଅ।
ହଁ,
ଓହୋ ସେଥିପାଇଁ ତମେ ଅଜାହାର କୋଉଚ ନାଇଁ।
ହଁ,
ଆଚ୍ଛା ଆଛା ଭଲ। ଅ ଯାଇଥିଲେ ମାମ ମାନେ ଅଜାଘର ତାହେଲେ। ଆଈ ଅଛନ୍ତି ନା? ମୁଁ କହିଲି ଆଈ ଅଛନ୍ତି ନା ଆଈ ନାହାନ୍ତି? ଅଛନ୍ତି ନାଇଁ ତାହେଲେ ଅଜା, ଆଈ ଦିଜଣ ଅଛନ୍ତି।
ହୁଁ,
ଆଚ୍ଛା ଆଚ୍ଛା।
ସେଇଆଡେ ସିଆଡେ ବି କହିଆକୁ ଗଲେ ମାଉସୀ ଘରୁ ପଳେଇଥିଲି।
ଓହୋ ମାଉସି ଘର ସେ ପାଖ ପାଖି ବୋଧେ।
ସେଇଠୁ ହବ ଚାରି ପାଞ୍ଚ କିଲୋମିଟର।
ଓ ହୋ।
ଆଉ ତାପରେ ସେକେଣ୍ଡ ରଜ ରେ ଆମର ଏଠି ମହୋତ୍ସବ ହୋଉଥିଲା।
କୋଉଠି ସେଇ ଗାଁ ଭିତେରେ ନାଁ ଗାଁ ପାଖ ଗାଁ ପାଖରେ?
ମୋ ଅଜା ହର ପଖେରେ ବି ହୋଉଥିଲା ସେଠି ଦେଖିକି ଏକାଥେରେ ଆମ ଗାଁ କୁ ବି ଆଇଲି ତ ପରେ ସେଇଟା ବି ଗୋଟେ ଆମ ଗାଁ ପାଖେରେ ହୋଉଥିଲା।
ଓହୋ ରଜ ମହୋତ୍ସବ ତାହେନେ ଦେଖି ଦେଇଚନ୍ତି ନାଇଁ।
ହଁ।
ହଁ। ଉନ୍ ବେଶୀ ତ ରଜ ଆ ପ୍ରକୃତରେ ଝିଅ ମାନଙ୍କର କିନ୍ତୁ ଏବେ ଟିକେ ବେଶୀ ପୁଅମାନେ ରଜ ପାଳନ କରୁଚନ୍ତି ଝିଅଙ୍କ ଠାରୁ।
ହୁଁ।
ବୁଲାବୁଲି ସବୁଥେରେ ପୁଅ ମାନେ କରଚନ୍ତି ନା ଆଉ ଝିଅ ମାନେ ସେଇ ଅଳତା ପିନ୍ଧିକି ସେଇ ଡ୍ରେସ ପିନ୍ଦିକି ଯାଏ ଟିକେ ଖାଲି ଘର ପାଖେରେ ରହିବା କଥା କିନ୍ତୁ ପୁଅମାନେ ବୁଲାବୁଲି ସେସବୁ ଏଞ୍ଜୟ କିନ୍ତୁ ପୁଅମାନେ କରୁଛନ୍ତି।
ଯାହା ହେଲେ ଆଉ ପୁଅ ପିଲା
ହଁ ସେଇପା କହୁଛି ତମ୍ମାନେ ହିଁ ତ ଏଞ୍ଜୟ କରୁଛ ନା ଝିଅ ପିଲା କଣ ସେତେଟା କରୁଛନ୍ତି। ଆଗ ଭଳିଆଁ କରୁନାହାନ୍ତି। ଉଁ ବାକି ଯେତିକି ଯାହା ଦ୍ୱାରା ପସିବୁଲ୍ ସେତିକି ଏଞଜୟ କରୁଛନ୍ତି ଆଉ, ମୁଁ ତ ରଜରେ କୁଆଡେ ଯାଇନି ମାନେ ପ୍ରତ୍ ପ୍ରଥମ ରଜ ମୋର ଶୋଇ ଶୋଇକି କଟିଲା। କେବଳ ରଜ ସଂକ୍ରାନ୍ତି ଗୋଟେ ସଂକ୍ରାନ୍ତି ବୋଲି ଘରେ ଗାଳି କରିବି ବୋଲି ଗାଧେଇ ପାାଧେଇକି ଖାଲି ଟିକେ ମନ୍ଦିର ଯାଇକି ସରିଲା। କେବଳ ମନ୍ଦିର ପର୍ଯ୍ୟନ୍ତ ହିଁ ମୋର ରଜ ମନ୍ଦିର ବୁଲିିବାଲିକି ପଳାଇ ଆସିଲି। ସରିଲା ରଜ ସରିଗଲା ଆମର ପୁଣି ଘୋଡେଇ ଘାଡେଇକି ସୋଇପଇଲି। ତା ଲାଷ୍ଟ ରଜ ତ ଛାଡ଼ ଆଉ ସେଇ ଶୋଇ ଶୋଇବାରେ ଗଲା ରଜ ମୋର ତିନି ଦିନ୍ ଖାଲି ଶୋଇବା ଶୋଇବାରେ ଯାଇଛି।
କଣ କହିଲେ?
ଶୁବାଯାଉନି।
ମୁଁ କହିଲି ସାଙ୍ଗ ସାଙ୍ଗ।
ହଁ ସାଙ୍ଗ ଅଛନ୍ତି ମାନେ ସମସ୍ତେ ଆମରି କା ମାନେ ଟାଇପ୍ ପରୀକା। ସମସ୍ତେ ଗଧ। କେହି କୁଆଡ଼େ ଯିବା କଥା ହେଲା ବେଳକୁ ହେଁ ନା କିଏ ଯାଉଛି ମାନେ ଆଗରୁ ସବୁ ପ୍ଲାନ୍ ହବ କି ଏଠିକି ଯିବା ସେଠିକି ଯିବା ସେଠିକି ଯିବା। ଠିକ୍ ଟାଇମ୍ ଆସିଲା ବେଳୁ ହେ କିଏ ଯିବ ଶୋଇପଡ଼, ଏଇଆ। ଏଇ କେତିକି ଦିନ୍ ଛୁଟି ମିଳୁଛି ବୁଲିବା ନା ହେ ଶୋଇପଡ଼। ଏଇଆ ହଉଛି ଅସୁବିଧା ଆଉ ନନେ ବୁଲିବା ପାଇଁ ସବୁସ୍ତେ ସାଙ୍ଗ ଏଠି ଅଛନ୍ତି ସମସ୍ତେ ବହୁତ ଭଲ ଭଲ ସା ସାଙ୍ଗମାନେ ବୁଲି ପାରିବେ କିନ୍ତୁ ଏଇ କି ଛୁଟି ଟାଇମ୍ ହେଲାବେଳକୁ ନା ନା ଛୁଟିରେ ଶୋଇବା ନା ଆଉ ବୁଲିବା ରଜରେ ବୁଲୁଛେ ଶୋଇ ଉପୁଡ଼ ଏଇଆ।